ଭାଇ ନମସ୍କାର।
ନମସ୍କାର ଭାଇ ନମସ ମୋ କଥା ମୋ କଥା। ଏବେ କଣ କରଛନ୍ତି?
ଭାଇ ଏ ଜଷ୍ଟ ଏବେ ଖାଇକି ଆସିକି ଶୋଇଛି ଆଉ ଆପଣ?
ହଁ ମୋର ସେଇ ଖାଇକି ଆସିିକି ବସିଛି।
ଓହୋ ଆପଣଙ୍କ ଘର ଭାଇ କୋଉଠି?
ଆମର ଭାଇ ଖୋର୍ଦ୍ଧା।
ଖୁର୍ଦ୍ଧା?
ହୁଁ ତମର?
ଆଚ୍ଛା ଆଚ୍ଛା ଆମ ଘର କଟକ ବା ହଁ। ଆଉ ଭାଇ ଭଲ ଅଛନ୍ତି?
ସେ ଭଗବାନଙ୍କ ଦୟାରୁ ଆପଣ?
ହଁ ହଁ ଭାଇ ଭଲ ଅଛି ବୋଲି ଆପଣଙ୍କ ବିଷୟରେ କିଛି କୁହନ୍ତୁ। ଆପଣଙ୍କ ଗାଁ ତ ଖୋର୍ଦ୍ଧା ଖୋର୍ଦ୍ଧା ଜିଲ୍ଲା ଖୋର୍ଦ୍ଧା ମାଟି ବିଷୟରେ କିଛି କୁହନ୍ତୁ।
ମୋ ନା ମନୋଜ କୁମାର ବେହେରା।
ଆଜ୍ଞା।
ଆଉ ଭୁନେଶ୍ୱର କହିାନ ପଢ଼ାପଢି ଚାଲିଛି ଗର୍ଣ୍ଣମେଣ୍ଟ ଜବ୍ ପାଇଁ ପଠାପଢ଼ି ଚାଲିଛି।
ଆଜ୍ଞା। ହଁଁ
ସେ ଲାଇଫ ଆ ଖାଇକି ଟିକେ ଗଡୁଚି ଆଉ। ଅଧ ଘଣ୍ଟା ଘଣ୍ଟେ ଗଲା ପରେ ପଇସା
ଆଚ୍ଛା -ଆଚ୍ଛା।
ହଉଚି ବି।
ହଁ ସେପଟେ ଓଡିଶାରେ ତ ବର୍ଷା ହଉଚି ଆଉ। କାଳ ବୈଶାଖୀ ଚାଲିଚି ତାପରେ ବି ଏବେ ଠାକୁରଙ୍କ ଦେହ ଖରାପ ଅଛି ନା।
ଆଉଲେ ବର୍ଷା ଟେ ହଉ ଠିକ୍ ଅଛି। ବର୍ଷା ଟାକୁ ଛାଡିଦେଲେ ଯଉ ଗରମ ହବ।
ହଁ।
ଗରମ ନୂଆ ବର୍ତ୍ତମାନ ହଉନାହିଁ।
ଓ -ହଁ।
ଏ ପାଗ ଟା ଟିକେ ଠିକ୍‌ ଠାକ୍ ଲାଗୁଚି ଯଦି ବର୍ଷାଟା ନ ହବ ଆଉ ତାହେଲେ ଗରମ ହବ ରଥଯାତ୍ରା ପାଇଁ।
ହଁ -ନା -ନା ବର୍ଷା ହବ ଠାକୁରଙ୍କ ଦେହ ଖରାପ ଅଛି ତ। ଏଇ ଟାଇମ୍ ରେ ଟିକେ ଠା- ଭଗବାନ୍ ରହିବେନି ଆଗ ଉପରେ। ଓ ଭଗବାନ୍ ରହିବେ ଅଣସର ଘରେ ଯେତେବେଳେ ରହିବେ ବର୍ଷା ଫର୍ଷା ହବ ଟିକେ ଆଉ।
ଆଜ୍ଞା।
ଏଇ ରଥଯାତ୍ରା କୁ ବର୍ଷା ହବା ଦରକାର୍।
ହଁ -ହଁ ହବ- ହବ ଯାହାବି ହେଲେ ହୁଏ ଗୁଣ୍ଡିଚା ଗୁଣ୍ଡିଚାରେ ତ ଯାହାବି ହେଲେ ରଥଯାତ୍ରାକୁ ବର୍ଷା ହୁଏ।
କଲେ ଭଲନା ଅକ୍ସିଜେନ୍ ନଥିବ ନା ପୁରା ଗରମ୍ ଖରାରେ ଯାଇପାରିବେ।
ହଁ। ଆଉ ଘରେ ସବୁ ଭଲ ଅଛନ୍ତି?
ହଁ ଭଲ ଅଛନ୍ତି।
ଘରେ ସବୁ କିଏ କିଏ?
ଆମର ତ ଜଏଣ୍ଟ୍ ଫ୍ୟାମିଲି ଆମର ଆଉ କଣ।
ଓହୋ ଜଏଣ୍ଟ୍ ଫ୍ୟାମିଲି ସବୁଠୁ ବଢିଆ କିନ୍ତୁ।
ଓ -ହୁଁ।
ହଁ- ହଁ- ଠିକ୍ ଅଛି।
ଆମ ଘରେ ବାବା ମା ତିନି ଭଉଣୀ ମୁଁ ଏକା ଆଉ।
ତମେ ସାନ।
ହଁ ସବା ସାନ।
କଣ ପଡୁଛି।
ମୋର ସରିଲାଣି ଗ୍ରାଜୁଏସନ ଗ୍ରାଜୁଏସନ ପରେ ମୁଁ ଅଛି। ଆମର ମହାରାଷ୍ଟ୍ରରେ ଜବ୍ କରୁଛି ଆଉ। ମହାରାଷ୍ଟ୍ରରେ ଜବ କରୁଛି।
ବହୁ ହବ।
ହ୍ୟାଲୋ।
କୋଉ ଜବ କରୁଛ?
ହଁ ମୁଁ ଅଛି ଆମର ମଦସନ କମ୍ପାନୀରେ ଅଛନ୍ତି।
ହଁ ହଁ।
ହଁ ମଦସନ କମ୍ପାନୀରେ ଅଛି ପ୍ରଡକ୍ସନ ଲାଇନରେ।
ଆଛା ଆଛା କଉଠି ଘରେ ଅଛନ୍ତି ନା ବାହାରେ ଅଛନ୍ତି
ଏବେ ଅଛି ଆସିଥିଲି ବୁଲିବାକୁ ଆସିଥିଲି ବେଙ୍ଗେଲୋର ଆସିଥିଲି।
ଭଲ ଅଛ।
ହଁ ଦିଦିନ ଘରେ ଅଛି ବୁଲିବାକୁ ଆସିଥିଲି‌ ମାମା ଆସିଥିଲେ ତ।
ଦିଦି ଟିକେ ବାହାରକୁ ପଳେଇଥିଲେ ତ ଆମେରିକା ଯାଇଥିଲେ ବୁଲିବାକୁ ତ ମାମା ଆସିଥିଲେ ତାଙ୍କ। ଟ ପୁଅଟା ତ ହଇରାଣ କରେ।
ତ ସେଥିପାଇଁ ମୁଁ ଆସିଥିଲି ମାମାଙ୍କ ନବାବୁ ଏକାଥର ଆସିଛି ଯେତେବେଳେ ବୁଲାବୁଲି କରିକି ଯିବି ଆଉ।
ଆ ଯେଉ।
ହଁ ବଢିଆ ଏଆ କିନ୍ତୁ ହଁ। କିଛି ବି ଲାଗୁନି ମୋତେ ତ ଶୀତ ହିଁ କରୁଛି।
ଏରିଆ ଗୋଟେ ବାଙ୍ଗାଲୋର ଜନ୍ମତ ଏରିଆ ବାଙ୍ଗାଲୋର।
ହଁ।
ଖରା ଦିନେ ପୁରା ଥଣ୍ଡା ଖରା ମାନେ। ଶୀତ ବଢିଆ ସିଷ୍ଟମ କୁଆଡ଼େ କୁଆଡ଼େ ବୁଲିଲୁ
ମୁଁ ତ ଏଠି ବହୁତ ଜାଗା ବି ବୁଲିଛି ଏବେ ତ ଆସିଛି କୁଆଡେ ବୁଲିବାକୁ ଯାଇନି। ଆସିଥିଲି ଦୁଇ ହଜାର ଉଣେଇଶରେ ଯେତେବେଳେ ଆସିଥିଲି ସେତେବେଳେ ବୁଲିଥିଲି। ଆମର ଇସ୍କନ ଟେମ୍ପଲ ଯାଇଥିଲି ବାଙ୍ଗାଲୋର ପ୍ୟାଲେସ ଯାଇଥିଲି। ଆମର ବୃନ୍ଦାବନ ଗାଡେନ ଯାଇଥିଲି ହୁଁ। ତାପରେ ଟିପୁଲ ସୁଲତାନ ଏରିଆ ମହେଶୁର ପ୍ୟାଲେସ।
ଆଛା
ହଁ ଯାଇଛି ବହୁତ ଜାଗା ଯାଇଛି। ଆହୁରି ବି ବହୁତୁ ଜାଗା ଅଛି
ଯାଗା ଗୁଡାକ ତମେ ବୁଲି ଲେ ବି ସରିବନି
ହଁ ହଁ ହ ଠିକ କଥା
କେତେ ବୁଲିବ ଗୋଟେଥର ଗଲେ କଣ ଇଚ୍ଛା ହେଇଯାଉଛି ପୁଣି ଆଉଥରେ ଯିବାକୁ ସେଇ ଜାଗା-
ତମେ ସେମିତି ଏରିଆ ଟା ହେଇଛି ବୋଲି ମାନେ ଭଲ ଏରିଆ ପାଗ ସେମିତି କ୍ଲାଇମେଟ ଭଲ ରହୁଛି ବୋଲି ସବୁ ଆଇଟି କମ୍ପାନୀ ଗୁଡାକ ସବୁ ବେଙ୍ଗେଲୋରରେ ନା ଆଉ
ସବୁ ଜାଗା ରେ ସଫ୍ଟୱର କମ୍ପାନୀରେ ।
ହଁ ସବୁତକ ବାଙ୍ଗାଲୋରରେ ନା ଆଉ। ଆମ ଓଡିଶାରେ ଗରମ ହଉଚି ଆଉ କିଏ କିଏ ଓଡିଶାରେ କିନ୍ତୁ ବହୁତ ଜାଗା ଅଛି। ମାନେ ଭଲ ଏରିଆ ବି ଅଛି। ବହୁତୁ ବଢିଆ ଜାଗା ଓଡିଶା। ଭଲ ବହୁତୁ ବଡ ବଡ ଖଣି ଠାରୁ ଆରମ୍ଭ କରି ସବୁ ଜିନିଷ ଓଡିଶା ରେ ଅଛି।
ଅଛି ଓଡିଶାରେ କଟକରେ ଫେମସ ବାଲି ଯାତ୍ରା। ମାନେ ଇଣ୍ଡିଆ ର ନମ୍ବର ୱାନ୍ ଫେଷ୍ଟିଭାଲ୍।
ହଁ ହଁ।
ଭଲ ଜାଗା ବଢିଆ ବଢିଆ ଅଛି। କିନ୍ତୁ ଜିନିଷ କଣ ହଉଛି ନା ଓଡିଶାରେ ସେଠି ସ୍କୋପ୍ ମିଳିପାରୁନି। ତ ସେଥିଲାଗି ବାହାରକୁ ସବୁ ପଳେଇ ଆସୁଚନ୍ତି।
ଆମର ସବୁ ଓଡିଶା ଦେଖି ।
ଆପଣଙ୍କର ଖୋର୍ଦ୍ଧା ରେ ବହୁତ୍ ପୌରାଣିକ ସବୁ ଅଛନ୍ତି। ମାନେ ସେଠା ସେଠାକାର ଲୋକ ସବୁ ଇଂରେଜ ମାନଙ୍କ ଅମଳରେ ବି ବହୁତ୍ ଆଗକୁ ବାହାରୁଥିଲେ।
ଆ ଜୟୀରାଜଗୁରୁ ପାଇକ। ପାଇକ
ତାପରେ ବି ତମର ସେଠି ପାଇକ ଆଖେଡା ଟା ବହୁତୁ ଭଲ ଲାଗେ ଫେମସ।
ହୁଁ। ଆମ ଗାଁରେ ଆମ ଗାଁରେ ପାଇକ ଶିଖା ହଉଚି।
ଆଚ୍ଛା।
ଗ୍ରୁପ ଅଛି ପାଇକ ଶିଖଉଛନ୍ତି। ତାଙ୍କ ସାଇ ଲୋକ ସେ ଶିଖଉଚନ୍ତି।
ଅ ଶିଖୁଚନ୍ତି।
ଆପଣ କେବେ ଖେଳିଛନ୍ତି ନା ନାଇଁ?
ନାଇଁ ନାଇଁ କେତେବେଳେ ଯାଇନି କି ଯେତେବେଳେ ଆମର ଗାଁ ରେ ରଥଯାତ୍ରା ହୁଏ ରଥଯାତ୍ରାରେ ତ ସେମାନେ ଆସିକି ପାଇକ ନାଟକ କରିବେ। ସେମାନେ । ସେ ଯୋଉ ଆମର ଲାଇଫ୍ ଶୋରେ ସେମାନେ ଯାଆନ୍ତି।
ହଁ ସେ ଯୋଉ ଆମର ଯୋଉ ତା ଆଇଡି ବି ଦେଖିଥିବେ ରିଲ୍ସ ରେ ଆସେ। ଯୋଉ ପାଇକ ଆଖେଡା।
ହଁ।
ସେ ଯୋଉ ଟୋକାଟା ମ ତା ନାଁ ଟା ତ ମନେ ପଡୁନି।
ଚୁଟି ରଖିଥିବ ଆଉ ।
ହଁ ହଁ। ସେ ସେଇପଟ ଲାଇନରୁ। ପିଲା। ତା ବାବା ତ ମରିଗଲେ। ହଁ। ସେ ସବୁ ଆଡକୁ ଯାଏ ଷ୍ଟେଜ ଫେଜ୍ ଷ୍ଟେଜ ରେ ବି ଶୋ କରିଚି। ବହୁତ ଜାଗାକୁ ଏ କଟକ କୁ ବି ଆସିଥିଲା।
ହୁଁ ଆସନ୍ତି। ତା ମାନେ ଟୋଟାଲ୍ ଓଡ଼ିଶା ଶୋ କରନ୍ତି। ଆମର ବି ଗାଁ ଲୋକରେ ବି ଶୋ କରୁଛନ୍ତି। ତରଙ୍ଗ ଏଇ ଯେ ତରଙ୍ଗ ଚ୍ୟାନେଲ କୁ ଯାଇଥିଲେ ଶୋ କରିଛନ୍ତି। ଏବେ ସେମାନେ ।
ବାହାର କରି । ଠାକୁର ମହାଦେବଙ୍କର ଯୋଉ ଛଦ୍ମ ବେଶ ଯୋଉ ର ଗୋଟେ ଅବତାର ସେ ଗୋଟେ ବାହାର କରିକି ସୋ କରୁଚନ୍ତି। ଭଲ ଲାଗୁଚି। ମାନେ ପୁରୁଣା କଲ୍ଚର ।
ସେଇଟା ତ ପୁରୁଣା କଲଚରର ଆଉଥରେ ମାନେ ସେ ସବୁ ଦେଖ୍। ପିଲାଙ୍କୁ ବଢିଆ ଲାଗେ କିନ୍ତୁ ଦେଖିବାକୁ। ସେ ସବୁ ଶୁଣିବାକୁ ବି ବଢିଆ ଲାଗେ।
ଶୁଣିବାକୁ ଭଲ ଲାଗେ। ମୁଁ ତ ଆମର । ଶିଖି ପାରୁନୁ କି ଜାଣିପାରୁନୁ ତା ବିଷୟରେ । କିନ୍ତୁ ଯେତେବେଳେ ଦେଖିବା ତ ଅନ୍ୟ ଗୋଟେ ଭଲ ଭଲ ଜିନିଷ୍।
ତାପରେ ଏବେ ଆହୁରି ମାନେ ଦେଖଣିଆ ସ୍ଥଳୀ ସବୁ ଅଛି, ଖୋର୍ଦ୍ଧରେ ବହୁତ ଜାଗା।
ହୁଁ, ହଁ ଖୋର୍ଦ୍ଧାରେ ଅଛି ବରୁଣେଇ ଅଛି। ବରୁଣେଇ ଅଛି ଲବଣଗିରି ଅଛି ତାପରେ ଖୋର୍ଦ୍ଧା ତ ଭୁବନେଶ୍ବର ଯାଗେ ମିଶିଯାଇଛି। କଣ ଜାଗା ସବୁ ତ ଅଛି ବୋଲି ଆଜି ଯୋଉ ସ୍ତୁପ ଗୋଟେ ଅଛି।
ହଁ।
ଧଉଳିସ୍ତ ଧଉଳି ସ୍ତୁପ। ହୁଁ ଭଲ ଜାଗା ଲିଙ୍ଗରାଜ ମନ୍ଦିର ଅଛନ୍ତି।
କେବେ ଆସିଛନ୍ତି ଧଉଳିଗିରି, ଲଳିତଗିରି, ଖଣ୍ଡଗିରି?
ନା ମୁଁ ଯାଇନି ।
ଆପଣ ଧବଳେଶ୍ଵର ବି ଆସି ନଥିବେ?
ନା ମୁଁ ଯାଇନି। ଆମେ ପ୍ଲାନିଂ କରିଥିଲୁ। କିନ୍ତୁ ସାଙ୍ଗମାନଙ୍କ ସହିତ ଗୋରଖନାଥ ବୋଲି କଟକ ଗୋରଖନାଥ।
ହଁ ଆଚ୍ଛା ଆଚ୍ଛା।
ହେଇପାରୁନି, ଯୋଉ ସମୟରେ ବାହାରିଲା ବେଳକୁ ଜଣେ, ଦିଜଣ ମନା କରୁଛନ୍ତି। ଦେଖିକି ।
ଆଚ୍ଛା, କେବେ ପ୍ଲାନିଂ କରିକି ଆସନ୍ତୁ ଗୋରେଖନାଥ ଆସନ୍ତୁ ଜଗତସିଂହପୁର।
ହୁଁ।
ଗୋରେଖନାଥ, ମାଆ ଶାରଳା, ବୁଲାବୁଲି କରିକି ଯାଆନ୍ତୁ। ତାପରେ ଏଠିକି ବି ଟିକେ ଆସନ୍ତୁ ଧବଳେଶ୍ୱରରେ ଜାଣିଥିବେ ଝୁଲା ପୋଲ। ଆଜି ଜୀବନ କାଲିକି ନାଇଁ, ବୁଝିଲେ ନା ଭାଇ, ହଁ।
ସତ କଥା। ସାଙ୍ଗହେଇକି ଯଦି ଜଣେ ତିନି ଜଣ ମିଳିଲେ ହଁ ଚାଲରେ ଯିବାହେରି।
ଆଚ୍ଛା ଭାଇ। ଆଉ ଭାଇ ଖିଆପିଆ କେତେବେଳେ ହବ?
ଖିଆପିଆ ସରିଲାଣି।
ହୁଁ ହୁଁ।
ଯାଇକି ଏଇନା ଟିକେ ରେଷ୍ଟ କରିକି ଯିବି ପୁଣି ଲାଇ ଯିବି।
ହଁ, ଗରମ ହଉଛି ଫ୍ୟାନ୍ ଲଗେଇ ଶୋଇଥିବ ଆଉ।
ହଁ, ଫ୍ୟାନ୍ ଲଗେଇ ଶୋଇଛି।
ହଁ, ସେପଟେ ଗୁଳୁଗୁଳି ପ୍ରବଳ ହଉଥିବ?
ହୁଁ, ହଁ ଭାଇ ଟାଇମ୍ ହେଇଗଲା।
ହଁ ଭାଇ କଥା ହେଇକି ବହୁତ ଭଲ ଲାଗିଲା।
ହୁଁ, ତମ ସହି
ହଁ ଭଲରେ ରୁହନ୍ତୁ, ଜଗନ୍ନାଥଙ୍କ କୃପା ହଉ।
ଧନ୍ୟବାଦ।
ଧନ୍ୟବାଦ।